ହ୍ୟାଲୋ କଣ ଭାବୁ
ନାଇଁ କିଛି ନାଇଁ ଏବେ ଶୋଇକି ଉଥିଲି ତ ଏବେ।
ହ ବସିଛିି ଗାଧେଇ ଯିବି ବି ଟିକେ ପରେ।
ହଁ ପଢୁଥିଲୁ କି?
କଣ?
ପଢୁଥିଲୁ କି?
ନାହିଁ ମୁଁ ଶୋଇଥିଲି।
ହଁ ହଁ ମୁଁ ଶୋଇଥିଲି ଏବେ ଉଠିଲି, ଖାଇଲଣି?
ଉଠିକି ଖାଇଲି ବାକି ଗାଧୋଇନି।
ବନି ତାର ସେଇଟା ହେଲା?
ହୁଁ ହେଇଗଲା ଖାଲି ଟିକେ ପ୍ରେମ୍ ବାହାର କରିବାର ଅଛି
ହୁଁ।
କଣ ଖାଇଲୁ?
ମୁଁ ଭାତ ଆଳୁ ଭର୍ତ୍ତା ଆଉ ଡାଲି ଭଜା ପାମ୍ପଡ଼। ଫୋଡ ପିଠା ଥିଲା କାଲିର ଯୋଉ ଖାଇଚି।
କଣ?
ମୁଁ ଖାଇଲି ଭାତ ଡାଲି ଭର୍ତା ପାମ୍ପଡ଼ ତରକାରୀ। କାଲିର ପୋଡ ପିଠା ଥିଲା ଯେ ଖାଇଚି।
ଉୁଁ ହୁଁ। ବଢ଼ିଆ। ପୋଡ ପିଠା କୁଆଡୁ କରୁଥିଲ?
ଘରେ କରିଥିଲେ ଯେ ଖାଇଚି।
ଓହୋ ତମର ଘରେ କିଏ କିଏ ଅଛନ୍ତି?
ଆମ ଘରେ ରହୁଚନ୍ତି ସମସ୍ତେ।
ସମସ୍ତେ ମାନେ କିଏ କିଏ?
ମୁଁ ମୋ ଭଉଣୀ ଭାଇ ବାପା ମା କାକା ସାନମାମା। ତାଙ୍କର ପୁଅ ଝିଅ ଆମ ଭାଇ ଭଉଣୀ ସବୁ ଆଉ।
ଓହୋ ବଢିଆ।
ଆମ ଖଜୁରୀପଡାରେ ଶୀତଳ ଷଷ୍ଠୀ ଯାତ୍ରା ଅଛି ଦେଖିବାକୁ ଆସିବ।
ନାଇ ଦେଖିବାକୁ ଆସିବାକୁ ପଡିବ ଦେଖି ଆସିବ।
ହୋଉ ଦେଖିବା। ଟାଇମ୍ ହୋଇନି ଟ୍ୟୁସନ ରହିଯାଉଚି ତ ସେଇଥି ପାଇଁ ମୁଁ ଟିକେ ଯାଇପାରୁନି।
କେତେଟା ରୁ କେତେଟା ଟିୟୁସନ କି?
ଏଇ ଛଅଟା ରୁ ନଅଟା ସକାଳ।
ଆଉ ଉପରୋଳି ଆଇବ ନାଚିବ ଡିଯେ ବାଜିବ ନଚା ହବ।
ଓହୋ।
ମୁଁ ଜା ସେଇଆ
ଉୁଁ ହୁଁ।
ଯାଉଚି ଦି ମୁଁ ଦି ଦିନ ଟିଉସନଟା ଛୁଟି କରିଦିଏ ଆଉ ଯିବି ଘରକୁ।
ମେଖ ବୁଲ ଏଞ୍ଜୟ କର। ମଜାମସ୍ତି କର। ହ୍ୟାଲୋ। ହ୍ୟାଲୋ।
ଖରା ହୋଉଚି ନା ନାଇଁ ଖରା।
ପ୍ରବଳ ଖରା ହୋଉଚି ପ୍ରବଳ ଖରା ହୋଉଚି।
ଏପଟେ ଏବେ ପ୍ରବଳ ଖରା।
ମୁଁ ଗାଧେଇ ନାହିଁ ମତେ ବିଜାର ଲାଗଲାଣି।
ମୁଁ ତ କେତେ କମ ପାଣିରେ ଗାଧେଇଲି ପାଣି କମି ଗଲା ଯେ
ଉଁ ହୁଁ।
ସାଟ ପ୍ୟାଣ୍ଟ ଧୋଇ ଦେଇଚ?
ନାଁ ସାର୍ଟ ପ୍ୟାଣ୍ଟ ଧୋଇନି ରଖିଦେଇଚି।
ଏବେ ଧୋଇଦବ ଶୁଖେଇ ଦେବ। ପାଣି ଆସିଲା ଯେ ମୁଁ ଏବେ ଗାଧେଇବିନି ସନ୍ଧ୍ୟାରେ ଯାଏଁ ଗାଧେଇବି।
ମୁଁ ବି ସନ୍ଧ୍ୟାରେ ଗାଧେଇବି। ମୁଁ ଏତେ ଟିକେ ପାଣି ଗାଧେଇଥିଲି ଯେ
ଉଁ ହୁଁ। କିଏ କି ଅଛ ତମେ?
ଆମେ ଅଛୁ ମୁଁ ମୋ ସାଙ୍ଗ ଆଉ ଗୋଟେ ଆଉ ଗୋଟେ ସାଙ୍ଗ ସେ ହେପଟେ ଅଛି। କଥା ହଉଚି, ଆଉ ଜଣେ ଏବେ ଅଛି ମୁଁ ବସିଚି।
ଉଁ ହୁଁ। ଭଲ। ହଁ କୁଆଡେ ଯିବାର ଅଛି?
ନା ଏଇ କୁଆଡେ ଯିବାର ନାଈ।
କଣ ଖାଲି ସୁଇକି ରହିବ? ତମ ଗୋଟେ ଏତେ ଅଳସୁଆ?
ହଁ ହଁ ଏତେ ଅଳଶୁଆ।
ନା ବର୍ଷ ହେଲେ ଭଲ ନାହିଁ।
ପରିଶ୍ରମୀ ହେବି ହେଲା ଆଉ ଦୁଇ ମାସ ଯାଉ ପରିଶ୍ରମ ହେବି।
ଦୁଇ ମାସ ଗଲେ ପରିଶ୍ରମ ହବ। ଏବେ ଏବେଠାରୁ ହେଲେ ସିନା ପରେ ସହଜ ହେବ। ଏତିକି ଶୋଇଲେ ନାଇଁ କୁମ୍ଭକର୍ଣ୍ଣ ହେଇଯିବ।
ନା ବେଶୀ କୁମ୍ଭକର୍ଣ୍ଣ ହେଲେ ବି ଭଲ।
କୁମ୍ଭକର୍ଣ୍ଣ ହେଲେ ଭଲ ନାଇଁ। ତମର ଭବିଷ୍ୟତ ଖରାପ ହେଇଯିବ।
ହଉ ହଉ ତାହେଲେ ଆଜି ଠାରୁ ପାଠ ପଢିବି ଆଉ।
ଯେତେବେଳେ ସେତେବେଳେ ପାଠ ପଢଲି। ପାଠ ଟା ଯେମିତି ଆଉ କିଛି ଭାବ ନାହିଁ।
ହଉ ହଉ ଭାବିବିନି।
ଉଁ ହୁଁ।
ତମ ଘର କୋଉଠି?
ଆମ ଘର ସେଇ ଫୁଲବାଣୀ ପାଖରେ।
ହୁଁ ହୁଁ।
ହୁଁ।
ଆଉ ତମେ କଣ ଏକ୍ଜାମ ପାଇଁ କଣ ଫର୍ମ ଫର୍ମ ପକେଇଚ କି ନାଇଁ?
ପକଉଚି। କିନ୍ତୁ କିଛି ହଉନି।
ଆଉ ଟିକେ ପରିଶ୍ରମ କରିଦିଅ ନା। ଆଉ ଟିକେ ପରିଶ୍ରମ କରିଦିଏ ହେଇଯିବ। କୋଉ କାଷ୍ଟ କି ତମର?
ଆମର
ହୁଁ।
ଛାଡ଼ ସେ ସବୁ ମୁଁ ପଢୁଚି ତ ଆଉ।
ହଉ ହଉ ପଢ ପଢ।
ତମେ ବି ପଢ ଯେମିତି ଗୋଟେ ଚାକିରି କରିବ ଆଉ। ବାପା ମାଙ୍କର ନାଁ ରଖିବ। ହୁଁ।
ଚାକିରୀ କଲେ ମିଶିକି କଥାବାର୍ତ୍ତା ହବା, ହୋଟେଲ ଯିବା, ମଲ ଯିବା।
ହଁ ବିରିୟାନୀ ଖାଇଯିବା।
ହୁଁ ହୁଁ।
ମୁଁ ତ ଖାଲି ଚାକିରି କଲେ ମନ ଇଛା ସାର୍ଟ କିଣିବି।
ହୁଁ।
ଡ୍ରେସ୍ କିଣିବି ମଜା କରିବି। ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ହୁଁ। ଏବେ ଆଗୁକୁ କଣ ପଢ଼ାପଢ଼ି ପାଇଁ
ଏବେ ତ ସିତ୍ ସିଟି ପାଇଁ ଚାଲିଛି ଦେଖିବା ସିଟିି ଯଦି ପାଇବେ ନ ପାଇବେ ବ ଦେଖାଯିବ ତାପରେ କଣ?
ଉୁଁ ହୁଁ।
ତମେ ସିଟି ପକେଇଛ ନା ନାଇଁ?
ପକେଇଚି ପକେଇଚି।
ହଉ ହ ପଢିବା ତାହେଲେ ଆଉ।
ଆଉ କଣ ବାଟ ଅଛି? ଜୀବନରେ କିଛି କରିବାକୁ ହେଲେ ପରିଶ୍ରମ ଏକା ଦରକାର ଯୋଉଟାକି ମୁଁ କରୁନି।
କର ପରିଶ୍ରମ କର।
ଖାଲି ଶୁଇ ଶୁଇ ଦିନ ଯାଉଛି। ଏ ସତରେ ଖରାଦିନ ଖାଲି ନିଦ ହିଁ ଲାଗୁଚି।
ଖରା ଦିନ ତ ଶାନ୍ତି ନିଦ ତ ଖାଲି ଫେନ୍ ଟିକେ ବାଜୁଥିବ।
ତମ ଆଡେ ଆମ୍ବ ମୁଳୁଛି କଣ ଟିକେ ପଠେଇ ଦଉନ?
ହଁ ହଁ ଆମ୍ବ ଅଛି ମୁଁ ପରେ ପଠେଇଦେବି ଆମ ପଟେ ଗୋଟେ ବସ ଚାଲଛି ସେ ବସ ରେ ପଠେଇଦେବି। ହେଲା ରିସିଭ କରିବ ନେଇକି ଯିବ ବସ ଠୁ।
ହଁ ହଁ ଠିକ୍ ଅଛି ଠିକ୍ ଅଛି। କୋଉ ଆମ୍ବ ଅଛି ମିଠା ହେଉଚି ତ?
ହଁ ମିଠା ଖଟା ସବୁ ଅଛି।
ଖଟା ଦରକାର ନାହିଁ କି ବେଶୀ ମିଠା ବି ଦରକାର ନାହିଁ ଟିକେ ମିଠା ଟିକେ ଖ ଟା ହୋଉଥିବ ସେମିତି ଆମ୍ୱ ଦରକାର।
ହଉ ହୋ ଅଛି ଅଛି ସେଇଟା ବି ଅଛି ପଠେଇଦେବି।
ଆମେ ଟିକେ ଭୋଜି କରିବାକୁ ଯିବା ହେଲା।
ହଁ ହଉ କେବେ ଯିବା।
ଯିବା ଆଉ ଦି ତିନି ମାସ ପରେ।
ହଉ ଆଇଟମ୍ କଣ କଣ ହବ?
ଭାତ, ତମେ ବି କୁହ ତମକୁ କଣ କଣ ପସନ୍ଦ?
ଭାତ କ ଫାଷ୍ଟ ଭାତ କମ୍ପଲସରୀ ଭାତ ସହିତ ହ ଭେଜ ରେ ଯାହା ହବ ହବ ଆଉ ନନ ଭେଜ ରେ ଯାହା ହବ ହବ ତା ବାଦ ଆଉ ସାଇଟ ସେଏଟାଅମ ଗୋଟେ ଛଣା ହବ। ତାପରେ ସାଲ ସାଲଟ ହବ। ଆଉ ଆଉ କଣ କରିବା?
ଖଟା। ପାମ୍ପଡ କୋବି ଚିଲି।
ହଁ ତାପରେ ଯାଉ ଯାଉ ଆମେ ଟିକେ ଫାର୍ଷ୍ଟ ସ୍ନାକସ ଜିନିଷ କରିବା ସ୍ନାକସ୍
ହଁ।
ତାପରେ ବକ୍ସ ଗୋଟେ ନେଇଥିବା ସେଠାରେ ନାଚ କରିବା।
ହୁଁ ତମେ ଗୀତ ଗୋଟେ ଗାଇବ ତ!
ହଉ ହଉ ଗାଇବି ଗାଇବି।
ହୁଁ ଗୀତ ଗୋଟେ ଗାଇବା ବଲେ ଭଲ ଲାଗିବ।
ସମ୍ବଲପୁରୀ ନା ହିନ୍ଦୀ ନା ଓଡିଆ ନା କଣ?
ଓଡ଼ିଆ ଓଡ଼ିଆ।
ହଉ ହଉ ଗାଇବି।
ତ ମୁଁ କଣ ଗୀତ ଗାଇ ଆସେ କି?
ନା ମତେ ଆସେ ନି ଯେ ଯେହେତୁ ତମେ କହିଲ ମାନେ ମୁଁ ଗାଇବି ଏକା ଆଉ।
ଆ ତମକୁ ନାଚ କରି ଆସେ।
ହୁଁ ଉଁ।
ହୁଁ ଆଉ ତମକୁ କଣ କଣ ଭଲ ଲାଗେ?
ମତେ କଣ ମତେ କିଏ ସବୁ ଭଲ ଲାଗୁଛି ସବୁ ଭଲ ଲାଗୁନି।
ଆରେ କଣ କଣ ଭଲ ଲାଗେ କଣ କଣ ପସନ୍ଦ କଣ କଣ ଖାଇବା ପସନ୍ଦ।
ମତେ ଯଉ ଜିନିଷ ସାଟିସ୍ଫାଇ ସେଇଠି ଖୁସି।
ଉଁ ହୁଁ।
ମୁଁ ଯୋଉଠି ସାଟିସ୍ଫାଇ ସେଠି ମୁଁ ଖୁସି। ଆଉ ଯୋଉଠା ନାହିଁ ଆଉ କଣ।
ଆଚ୍ଛା।
ହଉ ରଖୁଛି ତାହେଲେ।